ହାଲୋ। ହଁ ଶୁଭ ସନ୍ଧ୍ୟା। ଏ ଜଷ୍ଟ୍ ଏବେ ସରିଲା ଖାଇବା ବସିଚି ଆଉ।
କଣ ଖାଇଲେ?
ମୁଁ ଆଜି ସେଇ ଭାତ ଟିକେ ଡାଲମା ଆଉ ଆମ୍ବୁଲରାଇ ଟିକେ ସକାଳେ କରିଥିଲି ଥିଲା। ଆଉ ଯେ ପୋଟଳ ଆଳୁ ଭଜା। ଖାଇଦବା କଥା ସବୁ ମିଶେଇକି ଆଉ।
ପୋଟଳ ଆଳୁ ଭାଜି
ହଁ ପୋଟଳ ଆଳୁ ଭାଜି ଦେଇଥିଲି ଆଉ।
ଆପଣ କଣ
ଆ ରୁଟି କେତେବେଳେ କେମିତି ଖାଏ ଭା ସେଟା ଯେହେତୁ ଥିଲା। ଆଉ ମୁଁ କହିଲି ନା ଆଜି ଟିକେ ଭାତ ଖାଇଦବା ଗରମ ଟା ବି ପଡିଛି। ହେଟୁ ଭାତ ଟା ଟିକେ ଖାଇଦେଲି ଆଉ। ହଁ ମତେ ଟିକେ ଭାତ ପସ ଆପଣ ତାହେଲେ ଠିକ କହିଛନ୍ତି ଆଉ। ହଁ ଭଲ ଯେ ଖାଇବି ବୋଲି। ହଁ ଭାତ ନା ରୁଟି ଖାଇବି ବୋଲି ଭାବିଛି ଦେଖାଯାଉ କେତେ ଦୂର ଖାଇପାରୁଛି ଭାବିକି ବର୍ଷେ ହେଇଗଲାଣି।
ହଁ ଚାଲୁ।
ଆଉ ଆପଣଙ୍କର କଣ ରୁଟି ପସନ୍ଦ ବୋଧେ?
ମୁଁ ଆଗରୁ ଭାତ ଖାଉଥିଲି ବଟ୍ ଯେବେଠୁ ଦିଲ୍ଲି ଗଲେଣି ସେବେ ସେବେଠୁ ମୁଁ ରୁଟି ପସନ୍ଦ ଆଉ ମୁଁ ରାତିରେ ରୁଟି ହିଁ ଖାଏ ମତେ ଭାତ ତ ରାତିରେ ପସନ୍ଦ ହିଁ ନାହିଁ କେବଳ ଯଦି ବିରିୟାନୀ ହେଇଥିବ ନହେଲେ ଖେଚୁଟି ହେଇଥିବ ଯଦି। ତ ମୁଁ ଖାଇଦିଏ। ନହେଲେ ବାକି ସବୁ ଟାଇମରେ ମୋର ରୁଟି ହିଁ ପସନ୍ଦ ରୁଟି ହିଁ ଖାଏ।
ମୁଁ ଟିକେ ଭାବୁଛି ମତେ ବି ଟିକେ ଦିଲ୍ଲୀ ଯିବା ପାଇଁ ପଡିବ ଆଉ।
ହଁ।
ବୁଲିବାଠୁ ବେଶୀ ହଉଛି ମୋର ରୁଟି ଖାଇବା ଅଭ୍ୟାସ ଟା ହେଇଯିବ।
ରୁଟି ଆପଣ ଦିଲ୍ଲି ଯାଇଛନ୍ତି କେବେ? ଯାଆନ୍ତୁ ଦିଲ୍ଲୀ ଯାଆନ୍ତୁ ଦିଲ୍ଲୀରେ ବଢିଆ ବଢିଆ ଖାଇବା ବଢିଆ ବଢିଆ ଜାଗା ବୁଲିବାକୁ। ଆପଣ ପ୍ରେଫର କରିବେ ଦିଲ୍ଲୀ ଯିବାକୁ ଫେବୃଆାରୀ ମାର୍ଚ୍ଚ ଫେବୃଆରୀ ମାର୍ଚ୍ଚ ପରେ ଯିବେ ଭଲ ସେତେବେଳକୁ ବେଶୀ ଶୀତ ବି ଥିବ ଆଉ ଖରା ବି ବେଶୀ ହଉନଥିବ ସେଇ ଟାଇମରେ ଆପଣ ଦିଲ୍ଲୀଟା ବଢିଆ ବୁଲିପାରିବେ।
ଉଁ ସେଠି କଣ ସବୁ ଦିଲ୍ଲୀରେ ସବୁ କଣ କଣ ଅଛି ପାଖାପାଖି ଜାଗା
ଦିଲ୍ଲୀରେ ଆପଣ ଉଁ ଯାଇପାରିବେ ଆମର ଉଁ ଯୋଉ ଉଁ ହରିଦ୍ୟାର ରିଷିକେଶ ପାକ ମାନେ ଦିଲ୍ଲି ନୁହଁ। ବଟ୍ ପାଖାପାଖି ଯାଗା ଯଦି ଆପଣ ଠାକୁରଙ୍କର ପ୍ରେମୀ। ତାହେଲେ ଆପଣ ହରିଦ୍ୟାର ରେଷିକେସ୍ ମଥୁର ମଥୁରା ବୃନ୍ଦାବନ ଏଇଗୁଡାକ ଯାଇପାରିବେ। ଆଉ ଯଦି ଆପଣ ଚାହିଁବେ ଯେ ହଁ ମୁଁ ସବୁ ଯାଗା ଫୁଲିଯାଇଛି ମୁଁ କେବଳ ଦିଲ୍ଲୀ ନାହିଁ ଆଁ ଆଗକୁ ଆଗକୁ ବି ଯାଇଛି ରାଜସ୍ଥାନ ବି ଯାଇଛି ଆଁ ତାପରେ ଆପଣ ମସୁରୀ ବି ଯାଇଛି। ହିମାଚଳ ପ୍ରଦେଶ ପ୍ରାୟ ଯାଏ ପଳେଇଛି ରାଜସ୍ଥାନ ତ ପୁରା କମ୍ପ୍ଲିଟ୍ କରିଦେଇଛି।
ଭଲ କରୁଛନ୍ତି ଏଇ ସମୟରେ ଟିକେ ବୁଲି ଦେଇକି ନ ଆସିଲେ ଆଉ ପରେ ଆଉ ସମୟ ବି ପାଇବେନି ଭଲ କରିଛନ୍ତି ଗୋଟେ ଆଉ ଦିଲ୍ଲୀର ପାଖାପାଖି ଜାଗା ସବୁ କଣ? କଣ ବୁଲିଛନ୍ତି?
ଦିଲ୍ଲୀରେ ପାଖାପାଖି ଆପଣ ଦିଲ୍ଲୀ ଭିତରେ ଲାଲକିଲ୍ଲା ଯାଇପାରିବେ। କୌତୁବ ମିନାର ଯାଇପାରିବେ ଇଣ୍ଡିଆ ଗେଟ୍ ଯାଇପାରିବେ। ତାପରେ ସରୋଜିନୀ ମାର୍କଟ। ହଁ ଇଡିଆ ଗେଟ ସ ମ ଯାଏ ଇଡିଆ ଗେଟ ସେଇଟା ଯୋଉ ଇଣ୍ଡିଆନ୍ ଗେଟ୍ ଟା ଯୋଉ ଅଛି ସେଇଟା ହିଁ ରହିବ ତାପରେ ତାଙ୍କର ପାର୍କ ଅଛି ସେଇଟା ଆଉ ସେମତି ଏଇଟା ଏ କିଛି ନାଇଁ ଜାନୁଆରୀ ଚବିଶ ଅଗଷ୍ଟ ପନ୍ଦର ଯୋଉ ହୁଏ ସେଇଟାରେ ଆପଣ ଯାଇକି ଦେଖିପାରିବେ।
ହ ସେଇ ଟାଇମ ରେ ଟିକେ ଗଲେ ଭଲ ଦେଖ
ସେଇ ଟାଇମରେ ବହୁତ ଭିଡ଼ ଥାଏ ମୁଁ ଯାଏନି।
ହୁଁ ବୃନ୍ଦାବନ ର ଦୃଶ୍ୟ ଟା ତ ବହୁତ ସୁନ୍ଦର ଥିବ?
ବୃନ୍ଦାବନରେ ଆପଣ ପ୍ରେମ ମନ୍ଦିରରେ ଯଇପାରିବେ ପ୍ରେମ ମନ୍ଦିର ଯଦି ଆପଣ ରାତିରେ ଯିବେ ସେଟାକୁ କେବେ ଜୀବନ ସାରା ଭୁଲିବେନି। ଲାଇଟି ରେ ସେମାନେ ଡେକୋରେସନ କରିକି ବହୁତ କୋଢିଆ କରନ୍ତି ପ୍ରେମ ମନ୍ଦିରିଟା।
ହଁ ସେ
ମତ ମଥୁରୁ ମଥୁରା ଆପଣ ଯଦି ପ୍ଲାନିଂ କରିବେ ତାହେଲେ ଆପଣ ପ୍ଲାନିଂ କରିବେ ସଟରଡେ ସଣ୍ଡେ ତାଜମହଲ ମଥୁରା ବୃ ଦାବର ସେପଟେ ଗୋଟେ ଦିନି ସେପଟ ଗୋଟେ ୱିକ୍ ଣ୍ଡ ବର ପ୍ଲାନ୍ କରିପାରିବେ ଆଉ ଯଦି ଦି ଦିନ ଚାହିଁବେ ବଡ଼ ପ୍ଲାନ୍ କରିବାକୁ ତାହେଲେ ହରିଦ୍ଵାର ଷିକ୍ରିସି ଦିନି ଦିନି ପ୍ଲାନ୍ କରିବେ।
ହଁ ହ।
ଦିଲ୍ଲୀରେ ଆପଣ ବୁଲି ପାରିବେ ଯୋଉ ଜାଗା ଗୁଡା ମୁଁ କହିଲି ଆଉ ଗୋଟେ ଅଛି ନଏଡା ଭି ଭିତରେ ଅଛି ଅକ୍ଷର ଧାମ ବୋଲି ଜାଗାଟେ ଅଛି। ସେଇଟା ବି ଆପଣ ଯାଇପାରିବେ ସେଇଟା ବି ଆପଣଙ୍କୁ ବହୁତ ବଢିଆ ଲାଗିବ। ଅସର ଧାମ ରେ ଆପଣଙ୍କ ମୋବାଇଲି ଆଲାଉ ନାଇଁ କିନ୍ତୁ ଆପଣ ଯିବେ ବହୁତୁ ବଢିଆ ଲାଗିବ ଅକ୍ଷର ଧାମ ଟା।
ହଁ?
ହୁଁ।
ଓ ଭାଗ୍ୟବାନ ଆପଣ ସବୁ ବୁଲୁଦେଇ ଭଗବାନଙ୍କ ଜାଗା ଗୁଡା ସବୁ ବୁଲୁଦେଇ କି ଆସିଛନ୍ତି ଆଉ। ପରିବାର ସହିତ ଯାଇଥିଲେ ନା, ସାଙ୍ଗ ମାନଙ୍କ ସହିତ?
ମୁଁ ପରିବାର ସହିତ କେବଳ ହରିଦ୍ୱାର, ଋଷିକେଶ, ମଥୁରା, ବୃନ୍ଦାବନ କେଦାରନାଥ, ବଦ୍ରିନାଥ, ଏଗୁଡାକ ଯାଇଛି।
ସେ କହିଲେ ଯୋଉ, ଆଚ୍ଛା କହିଲେ ଯୋଉ କେଦାରନାଥ ଯାଇଥିଲେ। କେଦାରନାଥରେ ଗୋଟେ ଦୁର୍ଘଟ ଟଣା ଟା ଯୋଉ ଘଟିଥିଲା ଏବେ ସେ କେଦାରନାଥ ଜାଗା ଟା କେମିତି ଅଛି?
ସେଇ ଯୋଉ ଦୁର୍ଘଟଣା ଯୋଉ ଘଟିଥିଲା ତାପରେ ସେ ଯୋଉ ପଥରଟା ଆସିକି କେଦାରନାଥ ମନ୍ଦିରକୁ ବଞ୍ଚେଇଦେଲା ସେଇ ପଥରଟା ସେଇଟା ଭୀମ ମଟ ପଥର ନା କଣ ଗୋଟେ କୁହନ୍ତି। ମୁଁ ତ ଆକଚୁଆଲି ଭୁଲି ଯାଇଛି। ତ ଏବେ ବି ସେଇ ପଥର ଟା ଅଛି। ଏବେ ବି ଲୋକ ଲୋକ ସେଇଟାକୁ ବି ପୂଜା କରୁଛନ୍ତି। କେବଳ ସେଇ ପଥର ଯୋଗୁ ହିଁ କେଦାରନାଥ ଟେମ୍ପୁଲୁ ଟା ବଞ୍ଚି ଯାଇଥିଲା ବୋଲି ସେଇ ପାଖାପାଖି ଲୋକ ଯାହା କୁହନ୍ତି।
ହଁ ଗୋଟେ ବଡ ମାନେ ମହାମାରୀ ହେଲା ଭଳିଆ ଗୋଟେ ବଢିଆ ବଡ ଗୋଟେ ଦୁର୍ଘଟଣାଟ ଘଟିଥିଲା ଯୋଉଥିରେ କି ବହୁତୁ ଲୋକଙ୍କର କ୍ଷୟକ୍ଷତି ହେଇଥିଲା କିନ୍ତୁ ମନ୍ଦିରର କିଛି ହେଇନଥିଲା।
ରଖିଲେ ହରି ମାରିବ କିଏ।
ଏଇଟା ଠିକ କଥା। ସେ ତ ନିଜେ ହରି ସେ ତ ନିଜେ ନିଜେକୁ ନ ବଚେ ବଞ୍ଚିଲେ ପୁଣି ଆମକୁ କେମିତି ଉଦ୍ଧାର କରିବେ ଆମକୁ କେମିତି ଆମ କଥା ବୁଝିବେ। ସେଇଥିପାଇଁ ହରି ନିଜେ ହିଁ ମାନେ ରହିଥିଲେ ଆଉ।
ସେ ଜାଗାଟାକୁ ଯିବା ବହୁତ କଷ୍ଟକର।
ହଁ।
ଭୁଝିଲି।
ଆଉ ଗୋଟେ କଥା ଆଉ ଗୋଟେ କଥା ଶୁଣିଲେ ମୁଁ ଶୁଣିଥିଲି କେଦାରନାଥରେ ମାନେ ଲୋ ଲୋକ ଚଢି ଚଢି ଯାଆନ୍ତିନି କିନ୍ତୁ ଗଧ ଘୋଡା ଏମାନଙ୍କୁ କଷ୍ଟ ଦିଅନ୍ତି।
ହୁଁ ନାଇଁ ଆମେ ଯାଇଥିଲୁ ଟ୍ରାକିଙ୍ଗ କରିକି ଆସିଲୁ ବି ଟ୍ରାକିଙ୍ଗ କରିକି। ଆମେ କୌଣସି ହେଲିକପ୍ଟର କି କୌଣସି ଗଧ ସେ ମଣିସରେ ବି ଯୋଉ ପାଲିଙ୍କି କି ଘୋଡା ଏଗୁଡାକ କୋଉଥିରେ ବି ଆମେ ଯାଇନଥିଲୁ। ଆମେ ଗଲୁ ମୁଁ ମୋ ୱାଇଫ। ଆଉ ଜଣେ ତିନି ଜଣ ମିଶିକି ଆମେ ଯାଇଥିଲୁ ଚାଲି ଚାଲି ଯାଇଥିଲୁ। ଆସିଲୁ ବି ଚାଲି ଚାଲି। ଆମକୁ ଟାଇମ ଲାଗିଲା ନର୍ମାଲି ସମସ୍ତେ କୁହନ୍ତିୁ ଯେ ଆଠ ଦଶ ଘଣ୍ଟା ଲାଗେ। ବଟ୍ ଆମ କୁ ବାର ଚଉଦ ଘଣ୍ଟା ଲାଗିଲା ଯିବାଟା ଆସିବାଟା ବି ସେଇଭଳିଆ ଟାଇମ୍ ଲାଗିଲା। ଆସିବାଟା ସହଜ କିନ୍ତୁ ଆମେ ଧୀରେ ଧୀରେ ଧୀରେ ଧୀରେ ଆସିଲୁ। ଆସିଲା ବେଳକୁ ତ ଆମକୁ ବହୁତ କଷ୍ଟ ଥିଲା। ଗଲା ବେଳକୁ ଟିକେ ସହଜ ଥିଲା ସହଜ ମାନେ ଥିବା ଅପେକ୍ଷା ସହଜ ଟିକେ ଥିଲା। କିନ୍ତୁ ରିଟର୍ଣ କରିବା ଟା ବହୁତ କଷ୍ଟ। ନାଇଁ ମୁଁ ମୋ ୱାଇଫ ଆଉ ଜଣ ଯାଇଥିଲୁ। ବାପା ମା ଯାଇନଥିଲେ।
ହଁ ବାପା ମା ଯାଇନଥିଲେ ସେ ବାପା ମାଙ୍କୁ ଟିକେ କଷ୍ଟ ହେଇଥାନ୍ତା ଆଉ। ଏତେ ବାଟ ଗଲେ ଆଉ। ହୁଁ କିନ୍ତୁ ଯଦି ତମେ ଗୋଟେ ଭୋଗ ଭଗବାନଙ୍କ ପାଖକୁ ଯାଉଛ ଯ ତମ ଗୋଟେ ଜୀବଟାକୁ କଷ୍ଟ ଦେଇକି ଯାଉଛ ସେତ ସେଇଥିରେ ଆଉ କି ପୁଣ୍ୟ ଆସିବ।
ନା ସେଗୁଡାକ ଲୋକ ଦେଖୁନାହାନ୍ତି। ତାପରେ ଯୋଉ ମାନଙ୍କର ଏଜ୍ ହେଇଗଲାଣି। ସେମାନେ ତ ଏତେ ଅ ବାଟ ଚାଲିକି ଟ୍ରାକିକିଂ କରିକି ପଛରେ ପାହାଡରେ ଏରିଆରେ ଯିବାଟା କଷ୍ଟ। ଯୋଉମାନଙ୍କୁ ଆପଣ ଛାଡିଦିଅନ୍ତୁ ହଁ। ମାନେ ପଚାଶଷାଠିଏ ଛାଡିଦିଅନ୍ତୁ। ଇଭେନ ଆଫ୍ଟର ଫୋର୍ଟି ଇଜେ ପରେ ବି ସେଟା ଯିବାଟା କଷ୍ଟ। ଯଦି ସେପଟ ସେମିତି ଯଦି ହେଲିଦି ନଥିବ ଯଦି ସୁସ ଫିଜିକାଲ ଷ୍ଟ୍ରଙ୍ଗ ନଥିବ।
ହୁଁ। ମୁଁ ଯାଇନାହିଁ ତ କିନ୍ତୁ ଶୁଣିଛି। ଆଉ ଗୋଟେ ଗୋଟେ ଭିଡିଓରେ ଦେଖିଛି। ଯେ ଜୀବମାନଙ୍କୁ କଷ୍ଟ ଦେଇକି ଯାଆନ୍ତି ମୁଁ ସେଥିପାଇଁ କହିଲି ଯେହେତୁ ଆପଣ ଯାଇଛନ୍ତି। ଟିକେ ପଚାରି ବୁଝିଦବା।
ହଁ ମୁଁ ଯାଇକି ଆସିଛି ମୁଁ କେଦାରନାଥ ଯାଇଥିଲି ତାପରେ ସେଇଠୁ ପୁଣି ବ
ପାମ୍ପଡ ପାମ୍ପଡ ପାମ୍ପଡ଼ ଆରେ ବା। ତେଣୁ ଆପଣ ଅଳ୍ପ ବୟସରେ ବି ତୀର୍ଥଯାତ୍ରା ଗୁଡାସବୁ କରିଦେଇଛନ୍ତି।
ହଁ ତାପରେ ମୋର ଖଟୁଶ୍ୟାମ ଟା ଯିବାର ଇଚ୍ଛା ଥିଲା ବଟ୍ ଖଟୁଶ୍ଯାମ ମୁଁ ଯାଇପାରିନି।
ହୋଉ ସେଇ ବାବାଙ୍କର ବି ଯେତେବେଳେ ଡାକ୍ତର ଆସିବ ସେତେବେଳେ ଯିବେ ଆଉ। ହୋଉ ଧୀରେ ଧୀରେ ଯିବେ ଆଉ।
ଆଉ କୁଆଡ଼େ ଯାଇହବ? ଆଉ ଏବେ ଆଉ କୁଆଡ଼େ ଯାଇହବନି।
ଏଇଟା କଣ ଆମେ ଚାହିଁଲେ କରିବ ଉଁ ଭଗବାନ୍ ଚାହିଁଲେ ସେ ଠିକ୍ ଡାକି କି ନେଇଯିବେ। କୋଉପଟେ ନାଁ କୋଉପଟେ ହେ ଡାକିକି ନେଇଯିବେ।
ହୁଁ।
ମୁଁ ଆଉ ଥରେ ଜୟସେଲମର୍ ବି ଯାଇଥିଲି ସେଇଟା ବି ଗୋଟେ ବଢ଼ିଆ ଜାଗା।
ହଁ।
ଚୌକିଦାନୀ ଆପଣ ସେଇଠି ଯିବେ ପୁରା ଯଦି ଆପଣଙ୍କର ମେଟ୍ ପସନ୍ଦ ସେଇଠି ଆପଣ ପାଇବେ ରେଡ଼୍ ମିଟ୍।
ଯଦି ମତେ କେବେ ଜୀବନରେ ସୁଯୋଗ ମିଳେ ମୋର କିନ୍ତୁ ଛୋଟବେଳୁରୁ ଟିକେ ଇଚ୍ଛା ଥିଲା ମୁଁ ଦିଲ୍ଲୀ ଟିକେ ବୁଲିକି ଆସିବି। ଏ ତାଜମହଲଟା ଟିଏ ଦେଖିବି। ଆଉ କଣ ସେଠି ବୁଲାବୁଲି ସବୁ ଜାଗା ଅଛି ସବୁ ଦେଖିକି ଆସିବି। ଯେହେତୁ ଆ ଆପଣଙ୍କ ମୁଁହଁରୁ ସବୁ ଶୁଣିଲି ୟା ପରଠୁ ମୁଁ ଚେଷ୍ଟା କରିବି ସେ ଦିଲ୍ଲୀ ଯାଇକି ସବୁ ମନ୍ଦିର ସବୁ ଜାଗା ବୁଲିକି ଆସି ଗୋଟେ ଜାଗାକୁ ଗଲେ ଯଦି ସବୁ କିଛି ଦେଖି ହଉଛି ତାହେଲେ ସେଇଠିକି ଯିବାଟା ଭଲ।
ଆଜ୍ଞା ହଉ ଆଜ୍ଞା ମୁଁ
ହଁ ହଉ ଆଜ୍ଞା ହଉ।
ହ ଧନ୍ୟବାଦ୍ ହୁଁ।